ହଁ ହଁ ଶ୍ରୀ ଜୟ ଜଗନ୍ନାଥ ଆପଣ ଏବେ କଣ କରୁଛନ୍ତି।
ଆଉ ମୁଁ ଏଇ ବସିଛି। ମୋର ଆଜି ଟିକେ ବୋହୁତ ମନ ଦୁଃଖ କାହିଁକି ନା ଆପଣଙ୍କ ବଡ ଭୋଉଣୀ ମ ତେ ଆଜି ଡାକିଥିଲେ ଆପଣଙ୍କର ମାତାଶ୍ରୀଙ୍କର ଜନ୍ମଦିନ ଥିଲା ବୋଲି। ହେଲେ ମୁଁ ଟିକେ କାମର ବହୁଳତାରେ ରହିଯାଇ ଥିଲି ବୋହୁତ ବ୍ୟସ୍ତ ସେଥିପାଇଁ ଯାଇପାରିଲିନି ଆପଣ ରାଗି ନାହାନ୍ତି ତ।
ଆପଣଙ୍କର ଇଚ୍ଛା ନଥିଲା କହିବେ ଆପଣଙ୍କର କିଛି କାମ ନଥିଲା। ଆଉ ଆପଣ ଘରେ ହିଁ ଥିଲେ। ସେଇ ଯୁଗୁରୁ ଆପଣ ଆସିଲେନି କାରଣ ଆପଣଙ୍କର ଇଚ୍ଛା ନଥିଲା ସେଇ ଯୁଗୁରୁ ଆପଣ ଆପଣଙ୍କର ସାନ ଭୋଉଣୀକୁ ପଠେଇ ଦେଇଥିଲେ।
ନାଇଁ ନାଇଁ ଏମିତି ଜମା କହିବେନି ମତେ ସହଜରେ ବୋହୁତୁ ଦୁଃଖ ଲାଗୁଛି କି ମୁଁ କୌଣସି ବି ଗୋଟେ ଫକ୍ସନ୍ କୁ ଆଉ ପାର୍ଟିକୁ ଆଜିକାଲି ଯାଇପାରୁନି କାମ ବହୁଳତା ପାଇଁ। ତ ମତେ ସତରେ ବୋହୁତ ଖରାପ ଲାଗୁଚି ଆପଣ ଜମା ଏମିତି କୁହନ୍ତୁନି ମୁଁ ଆଜି ବୋହୁତ ଚେଷ୍ଟା କରିଥିଲି ଯିବି ବୋଲି ହେଲେ ଏଇ ଯେଉଁ କାମ ଟିକେ ରହିଗଲା। ଲାଷ୍ଟ ମୋମେଣ୍ଟରେ କଁ ହେଲା ନା ଆମର ଯୋଉ ବଡ ସାର୍ ଅଛନ୍ତି ଯୋଉ ହେଡ ଯିଏ ମାନେ ମୁଖ୍ୟ ଯିଏ ମାନେ ବୁଝିପାରିଲ ତ ମୁଁ କାହା କଥା କହୁଚି।
ହଁ ହଁ ବୁଝିଲି।
ହଁ ସିଏ ଆଜି ଟିକେ ପଳେଇ ଆସିଲେ ଆଉ ମୁଁ ସାତଟାରେ ଆସିଥାନ୍ତି ଯାହା ଘରୁକୁ ଆଉ ଆସିପାରିଲିନି ଏବେ ବା ଆସି ପହଞ୍ଚୁଛି ନଅଟା ସାଢ଼ା ନଅଟା ବେଳୁକୁ ଆସିକି ଘରୁକୁ ଖାଇନି ସକାଳୁ ସକାଳୁ ଯାଇଥିଲି। ପୁରା ଆଜି ମୋର ପନ୍ଦର ଘଣ୍ଟା ବୁଝିପାରିଲେ କି ନାଇଁ ତ ଏଇଟା ପାଇଁ ଆମର ବୋହୁତ ମନ ଦୁଃଖ ଆଉ ଏବେ ବୋହୁତ ଥକି ଯାଇଚି। ଆ ଆପଣ କାମ ସବୁ ସଇଲେ
ହଁ ହଁ ଆମର ସବୁ କାମ ସରିଲାଣି ଆଉ ଆପଣଙ୍କୁ ଯୋଉ ଗୁ୍ କେମିତି ଲାଗିଲା।
ହଁ ହଁ ଆ ଆପଣ ଆମ ଘରେ ଦେଇଲେ ମୁଁ ଏବେ ଜଷ୍ଟ ମୁଁ ଖାଇକି ପୁରା ଖାଇଲି ତେ ସଠିକ୍
ଥିଲେ।
କଁ କହିଲେ ଫୋନ ଟାକୁ ଆପଣ ଟିକେ ପାଖେରେ ରଖିକି କଥା ହୁଅନ୍ତୁ। ସବୁ କଥା କିଛି ଶୁଭୁନି।
ମୁଁ ବୁଝିପାରିନି ଆଉ ଥରେ କହିଲେ।
ମୁଁ କହିଲି କି ଫୋନ ଟାକୁ ଟିକେ ପାଖେରେ ରଖିକି କଥା ହୁହନ୍ତୁ ଆପଣଙ୍କର କିଛି କ ଥା ଶୁବୁନି।
ଫୋନ୍ ହଁ ଫୋନ ଘରେ ହିଁ ରଖିକି କଥା ହଉଥିଲ। ଆପଣଙ୍କୁ ବୁଝିପାରିଲେ କି ନାଇଁ? ଆପଣଙ୍କ କଥା ମତେ ଜମା ବି ଶୁଭୁନାହିଁ। ଆପଣ କିଛି କହୁଛନ୍ତି କି ନାଇଁ? ଆପଣଙ୍କୁ ମୋ କଥା ଶୁଭୁ ବୁଛି?
ହଁ ଏବେ ଶୁଭିଲା।
ମତେ କିନ୍ତୁ ଆପଣଙ୍କ କଥା ଜମା ବିି ସୁଭୁନାହିଁ। ଏସୁଚି ଯାହା ହଉ ମୁଁ ଭାବିଲି ଏଇ ଯୋଉ ବର୍ଷା ଝଡ ତୋଫାନ ଆସିଲାଣି ବୋଲି ବୋଧେ କିଛି କଥା ଶୁଭୁ ନାହିଁ। ମୋର ଆପଣଙ୍କ ସହିତ, ଏମିତିରେ ତ ମୁଁ ଆପଣଙ୍କ ଘରକୁ ଆଜି ଯାଇପାରିବି ନାହିଁ। ଏମିତି କଥା ଯଦି ଶୁଭିବନି ଆପଣ ଭାବିବେ ବୋଧେ ମୁଁ ଜାଣି ଶୁଣିକି କିଛି କହୁନି। ଆକ୍ଟିଂ କରୁଛି ବୋଲି। ଆପଣ ସେଆ ଭାବୁନଥିଲେ ତ?
ନା ନା ଆପଣଙ୍କର କଥା ପୁରା ଲାଖୁଥିଲା। ଆଉ ଜଣା ବିି ପଡୁ ଥିଲା ମାନେ ନେଟୱର୍କ ପ୍ରୋବ୍ଲେମ ହଉଛି। ସେକଥା ଛାଡନ୍ତୁ। ଆମେ ଯୋଉ ଆଜି ଯାଇଥିଲେ କେକ କି ଆାଣିବାକୁ। କେକ୍ ଟା ବଢିଆ ଦେଖାଯାଉନଥିଲା? ଆଉ ତା ଡିଜାଇନ ଟା ବି ବହୁତ ଭଲ ଦେଖାଯାଉନଥିଲା?
ଦେଖନ୍ତୁ ପ୍ରଥମତଃ ହଉଛି କେକ୍ ଯିଏ ବନେଇଛି ସିଏ ହଉଛି ଗୋଟେ କଳାକାର। ସେ ଭଲ କଳା ଜାଣିଛି ବୋଲି କେକ୍ ଉପରେ ଏତେ ଭଲ ତାର କଳାଟା ପ୍ରଦର୍ଶନ କରିଛି। ଆଉ ଦ୍ଵିତୀୟ ତଃ ହଉଛି ସେଇ ଯୋଉ ଡିଜାଇନ। ମାନେ ଏମିତି ଡିଜାଇନ ହବ ବୋଲି ଯେ ଚୁଜ୍ କରିଛି। ଯୋଉ ଜିଏ କି ଆପଣ। ମାନେ ଆଣ୍ଟିଙ୍କର ସାନ ଝିଅ ତ ସିଏ ଏଇ ଦୁଇ ଜଣଙ୍କର ହାତ ଅଛି କେକ୍ ଟା ଭଲ ହବାରେ। ଆଉ କେକ୍ ର ସାଇଜ ଆକାର ଟା ଟିକେ ଛୋଟ ହେଇଗଲା। ହେଲେ ଚଳିବ। ଆଜି କାଲି କିଏ ଏତେ କେକ୍ ଖାଉଛି ଯେ ଏତିକି କେକ୍ କୁ ପଇସାକୁ ନେଇି। କି ଠିକ୍ ଅଛି ନା କଣ?
ହଁ ଏତିକି କେକ୍ ତ ପଇସାକୁ ନେଇକି ଠିକ ହିଁ ଅଛି। ତାପରେ ତାର ସେ ଯୋଉ ଦିଲ୍ଲୀରୁ କୋର୍ସ କରିକି ଆସିଛନ୍ତି ସେ ଆଣ୍ଟି ସେ ବହୁତ ଭଲ ବି କେକ୍ ବନଉଛନ୍ତି। ଆମେ ତାଙ୍କ ଠାରୁ ଦି ତିନି ଥର କେକ୍ କିଣିକି ଖାଇଛୁ। ତାପରେ ଆମେ ଯୋଉ ଖାଇଥିଲୁ। ମୁଁ ତ ଏଇଟା ଫାଷ୍ଟ ଟାଇମ ହିଁ ଆଣିଲି କିନ୍ତୁ ଆମ ଉପର ଘରର ଗୋଟେ ଦିଦି ଅଛନ୍ତି ସେ ସବୁବେଳେ ତାଙ୍କ ଠାରୁ ତାଙ୍କର ଯାହାବି କିଛି ମାନେ କାହାର ବାର୍ଥଡେ, ଆନିଭର୍ସରୀ ହେଲେ ସେ ତାଙ୍କରି ଠାରୁ ହିଁ କେକ୍ ଆଣନ୍ତି। ତ ଆମେ ଦି ଜଣ ଦଳ ଉପରେ ହେଇ ରହିଲେ ତାଙ୍କ କେକ୍ ଟା ଟା ଶହେ ପଚାଶ ଟଙ୍କା। କିନ୍ତୁ ଆମ ଦି ଘରକୁ ସେ ଶହେ କୋଡିଏ ଟଙ୍କାରେ ଦେଇ ଦିଅନ୍ତି। ତାପରେ ସେ କେକ୍ ଟାରେ ସେ ଯୋଉ ଦିଲ୍ଲୀରୁ କୋର୍ସ କରିକି ଆସିଛନ୍ତି, ସେଇଟା ବହୁତ ଭଲ ବି କରିଛନ୍ତି। ଆଉ ସିଏ ସେ ବହୁତ ଅଏଲ କମ ପକାନ୍ତି। ଆଉ ସେ ମାନେ ସେଟା କୁ ଆ ମାନେ ସବୁ ଦୋକାନ ବଜାରରେ ଯେମିତି ସବୁ କେମିକାଲ ମିଶା ହାଉଛି, ସେ କେମିକାଲ ଟୋଟାଲି ମିଶାନ୍ତିନି। ସେ ତାଙ୍କର ପୁରା ପ୍ରାକୃତିକ ଜିନିଷ କରନ୍ତି। ଯୋଉଟା କି ନାଚୁରାଲ। ସେ ପୁରା ଭଲ ଜିନିଷ କରିକି ଦିଅନ୍ତୁ ବୋଲି ତାଙ୍କର ଭଲ ବିକ୍ରି ବି ହଉଛି।
ନାଇଁ ନାଇଁ ଆପଣ ବୁଝିଲେନି ଏଯାଏଁ। ତାଙ୍କର ସେଇ ଯୋଉ ମାନେ ଶହେ ପଚାଶ ଟଙ୍କାଟା ଦେଖନ୍ତୁ। ସିଏ ସବୁବେଳେ ମୋ ପାଖରୁ ଶହେ ପଚାଶ ଟଙ୍କା ନିଅନ୍ତି। ହେଲେ ଆପଣ ଏକ ଛୋଟ ପିଲା। ମାନେ ଛୋଟ ପିଲା ମାନେ ତାଙ୍କ ତୁଳନାରେ ଛୋଟ ପିଲା ହେଲେ ଆପଣ ଏ ଏତେ ବି ଛୋଟ ନାହାନ୍ତି କାହିଁକିନା ଆପଣ ଗ୍ରାଜୁଏସନ ସାରିଲେଣି। ହେଲେ ତାଙ୍କ ହିସାବରେ ତ ଆପଣ ଛୋଟ ଛୁଆ ନା ସେଥିପାଇଁ ସେ ଆପଣଙ୍କ ମୁହଁକୁ ଦେଖି ଦେଖିକି ଆଉ ତାଉପରେ ତାଙ୍କୁ କହିଦେଇଥିଲି କି ସେ ନିଜେ ଇନକମ କରିକି କି ନିଜ ମାମାକୁ ସରପ୍ରାଇଜ୍ ଦେବାକୁ ଚାହୁଁଛି ବୋଲି ଛୋଟ କେକ୍ ପାଇଁ କହିଛି। ମୁଁ ଟିକେ ଆଉ ଟିକେ ରଙ୍ଗରେ ସେ ଆଣ୍ଟିଙ୍କୁ ଜଣେଇ ଦେଇଥିଲି। ତାପରେ ତାଙ୍କ ମୁହଁରୁ ବି ଲାଗୁଥିଲା ସେ କୃଷିକୁ ଅଳ୍ପ ଟଙ୍କା ହିଁ କହିବେ ସେଇଥିପାଇଁ ତ ମୁଁ ଆପଣଙ୍କୁ ବାରମ୍ବାର କହୁ ହେଉଥିଲି କି ଆପଣ ତାଙ୍କୁ କୁହନ୍ତୁ। କି ସେ ହଉଛି କଣ ଇଏ କରିବେ ମାନେ ଆ ତୁ ହିଁ କହ କି ସେ ହଉଛି କେତେ ଏତେ ପଇସା ନେବେ କଣ ମୁଁ ତ ନହେଲେ ନିଜେ ତତେ କହିଥାନ୍ତି କି ଦେଢ଼ଶହ ଟଙ୍କା ବୋଲି। ହେଲେ ପଇସା ତୁଳନାରେ ଯଉ ଦେଢଶହ ଟଙ୍କା ବି ନେଇଥାନ୍ତେ କିଛି ଖରାପ ନାଇଁ ଦେଢଶହ ଟଙ୍କା କ ବି କେକ୍ ଭଲ ଅଛି ଆଉ ଚାରି ପାଞ୍ଚ ଜଣ ଖାଇବା ପାଇଁ ବି ସଫିସିଏଣ୍ଟ। ଆଉ ଏମିତି ବଡ କେକ୍ ଆଣିକି କଣ ଲାଭ ଏମିତି କହିଦେଲେ ଭଲ ନା କଣ?
ହଁ ହଁ। ଆ ବଡ କେକ୍ ବି ଆ ଘରେ ଏବେ ଆଉ କେହି ଖାଉନାହାନ୍ତି। ଆଉ ସେ ତାଙ୍କର କ୍ରିମ ଫ୍ରିମ ସବୁ ସେ ଘରେ ବନଉଛନ୍ତି। କେମିତି ବନଉଛନ୍ତି କେଜାଣି ଆଉ କିନ୍ତୁ ସେ ଯୋଉ ସ୍ପଞ୍ଚ ଗୁଡାକ ବି ସେ ଘରେ ବନଉଛନ୍ତି। ଏତେ ଭଲ ଘରେ କେମିତି ବନଉଛନ୍ତି ସେ ଆମେ ତାଙ୍କ ଠାରୁ ମାନେ ଆମ୍ ସେମାନେ ତ ସିଏ ତ କେକର କୋର୍ସ କରିଛନ୍ତି ଆମେ ତାଙ୍କ ଙ୍କ ଠାରୁ କୋର୍ସ କରିବା କଥା ନା।
ଆମର ଯଦି କେକ୍ ଏମିତି ବିକ୍ରି କରିବାର ହବ ତାହଲେ ଆମେ ସିନା କୋର୍ସ କରିବା ହେଲେ ଆମର ତ କେକ୍ ଏମିତି ବିକ୍ରି କରିବାର ନାହିଁ ନା ଆମର ଖାଲି କେବେ କାହାର ଜନ୍ମଦିନ ହେଲେ କିମ୍ବା ଆନିଭର୍ସରୀ ହେଲେ କେକେ ଆବଶ୍ୟକତା ଅଛି। ହେଲେ ମତେ ଗୋଟେ କଥାଟା ବୁଝା ପଡିଲାଣି ଆପ ଆପଣଙ୍କର ବଡ଼ ଭଉଣୀ ସବୁବେଳେ ଫ୍ୟାକ୍ଟ୍ରିରୁ ଆଣନ୍ତି। ଆ ଏଥର କଣ ପାଇଁ ଆଣିଲେନି ଫ୍ୟାକ୍ଟ୍ରିରେ ତ ବଡ଼ କେକ୍ ମିଳିଥାନ୍ତା।
ସେ ଆଣିଲାନି ଏଇଥିପାଇଁ ନା କାରଣ ମୁଁ ଏବେ ଇନକମ କଲିଣି। ଆଉ ସିଏ ଏବେ ଆଉ ତା ପଇସା ଖର୍ଚ୍ଚ କରିବାକୁ ଚାହୁଁନି ସେଇ ଯୁଗରୁ ମୁଁ ଯାଇକି ଆଣିଲି। ତାପରେ ଆଜି ମୁଁ ମୋ ମାମାଙ୍କୁ ବି ଗୋଟେ ପର୍ସ ଦେଇଥିଲି ସେଇ ପର୍ସରେ ଛଅଶହ ଟଙ୍କା ହିଁ ମୁଁ ଖାଲି ଦେଇଛି ଆଉ ନବେ ଟଙ୍କା ସି ଯାହା ଦେଇଛି ନହେଲେ ସବୁ ପଇସା ମୁଁ ଦେଇଛି।
ନାଇଁ ଆପଣ ମି ମିଛ ହିଁ କହିଲେ କାରଣ ସେ ପର୍ସ ର ଦାମ ହିଁ ସିକ୍ସ ନାଇଟି ନାଇନ। ତ ଆପଣ ଛଅଶହ ଟଙ୍କା ଦେଲେ ଅନେଶତ ଟଙ୍କା ସେ ଦେଇଛି ବୁଝିଗଲେ ତ।
ସେଇଟା ଛଅଶହ ନବେ ଟଙ୍କା ହେଲା। ଆଉ ଆପଣ ଯୋଉଟା ଜାଣିନାହାଁନ୍ତି କହିବେନି ମୁଁ ତାର ଟ୍ୟାଗ ଆଣିକି ବି ଆପଣଙ୍କୁ ଦେ ଦେଖେଇଦେବି ଏଯାଏ ଚିରା ବି ହେଇନି। ସେଇଟା ହଉଛି ଛଅଶହ ନବେ ଟଙ୍କା ସେ ନବେ ଟଙ୍କା ଦେଇଛି ମୁଁ ଛଅଶହ ଟଙ୍କା ଦେଇଛି।
ଆଚ୍ଛା ଆପଣ ଇନକମ୍ କରିକି ଛଅଶହ ଟଙ୍କା ଦେଇ ରଖି ରଖି ରଖି ରଖିକି ଛଅଶହ ଟଙ୍କା ଦେଲେ ଆଉ କେକ୍ ମଧ୍ୟ ଦେଲେ ବାଓ କେତେ ଭଲ ଆପଣ। ଆଉ ଅନ୍ୟମାନଙ୍କ ବାଡେ ରେ ତ କାହିଁ ଏମିତିକା ଆପଣ କେବେ କିଛି କରନ୍ତିନି କିଛି ବି ଦିଅନ୍ତିନି।
କରିଛି। ଯିଏ ଯାହା ପାଇଁ କରିଚି ତାକୁ ପଚାରିଲେ ସେ କହିବ। ଆପଣଙ୍କ ପାଇଁ ଆପଣଙ୍କର ଜନମ ଦିନ ତ ଏଁ ଯାଏ ଆସିନି। ଆସିଲେ କରିବି କିନ୍ତୁ ଏବେ ତ ଆସିନି ନା ଆଉ। ମୁଁ ଖାଲି ଯୋଉ ମାନେ ଯୋଉ ପର୍ସ ଆଉ କେକ୍ ଦେଇନି। ମୁଁ ପର୍ସ ଦେଇଚି, କେକ୍ ଦେଇଚି ତାପରେ ମୋ ଚୁଡ଼ି। ଆଉ ଚପଲ ବି ଦେଇଚି।
ଓହୋ ଚପଲ କୋଉଠୁ ଆଣିଲେ ବା କେତେବେଳେ ଆଣିଲେ ମୁଁ ତ ଜାଣିପାରିଲିନି ଆଣିକି ମତେ ଟିକେ ଦେଖେଇବେ ତ?
ଚପଲ ଟା ତିନିଶ ଟଙ୍କା ନେଇ ତିନିଶ ଟଙ୍କା ନା ଦୁଇ ଦୁଇଶ ଟଙ୍କା ନେଇଥିଲା। ଆଉ ସେଇଟା ମୁଁ ଭି ଟୁ ରୁୁ ଆଣିଥିଲି।
ଓହୋ ଆପଣ ତ ପନ୍ଦର ଦିନ ପୁରୁଣା କଥା କହୁଚନ୍ତି ବୋଧେ।
ନା ନା ଏଇଟା ନୂଆ କଥା ଟା ହିଁ କହୁଚି। ଆଜି ମୋ ଭଉଣୀର ମୋର ଯେତେବେଳେ ମାର୍କେଟ ଯାଇଥିଲୁ ସେତେବେଳେ ନେଇକି ଆସିଥିଲୁ। ଆଉ ସେଇଟା ଆମେ ଭି ଟୁ ରୁୁ ନେଇ ଆସିଥିଲୁ କଣ ନା ଭି ଟୁ ରୁ ଟିକେ ଜିନିଷ ଶସ୍ତା ପଡେ। ଆଉ କ୍ୱାଲିଟି ବି ଭଲ ରୁହେ ସେଇ ଯୁଗରୁ ନେଇ ଆସି ଥିଲୁ ହଉ ଏବେ ପାଇଁ ତ ମୁଁ ରଖୁଚି ଆଉ କେତେବେଳେ କଥା ହବା ଠିକ ଅଛି।
ହଉ ତାହେଲେ ଏବେ ପାଇଁ ମୁଁ ବି ରଖୁଚି ମୁଁ ଆଉ ଆପଣଙ୍କ ସହିତ କଥା ହବାକୁ ଚାହୁଁ